ହ୍ୟାଲୋ
ହାଲୋ
ଜୟ ଜଗନ୍ନାଥ ଭାଇ ଭାଇ ଜୟ ଜଗନ୍ନାଥ ସୁଭିଲା।
ଜୟ ଶ୍ରୀ ଜଗନ୍ନାଥ କୁହନ୍ତୁ।
କଣ କରୁଛନ୍ତି?
ହଁ ଭାଇ ଗଡୁଛି ଟିକେ ଆଉ।
ଖାଇସାରିକି ଗଡୁଛନ୍ତି? ମାନେ ଏଇ ଅଫିସରେ ଭାଇ ବସିଛି ଆଉ ଅଫିସରେ ଟିକେ ବସିଛି କାମ ନାହିଁ କଲ କରିଦେଲି ଆଉ।
ଖାଇଛନ୍ତି?
କଣ ଖାଇଲେ ହଁ ଭାଇ ଖାଇକି ଆସିକି ଅଛି ତ ଲଞ୍ଚ ତ ସରିଲାଣି ଦିଟା ସାଢେ ଦିଟାରୁ ଆଉ।
ହଁ କଣ କହିଲେ? ଏଠି ଗଡୁଥିଲେ ଭାତ ଡାଲମା ହେଇଥିଲା ସାଧା ହେଇଥିଲା।
ହଁ ଆଜି ଶନିବାର ତ ଆମର ବି ସେଇ ଅରୁଆ ହାତ ଡାଲମା ଶାଗ ଟିକେ। ପାମ୍ପଡ଼ ଆଳୁଭର୍ତ୍ତା ଆଉ ବର୍ଷା ହଉଛି?
ବର୍ଷା ଟା ଲାଗି ରହିଛି ଛାଡିନି ଏବେ ତିନି ତାରିଖରୁ ଲାଗି ରହିବି ମାନେ ତାରିଖରୁ କହିବାକୁ ଗଲେ।
ହଁ ଆମର ବି କାଲି ରାତିଠୁ ହଉଛି ଏପର୍ଯ୍ୟନ୍ତ ବି ଛାଡିନି।
ଆ ସାତ ତାରିଖ ଯାଏ ଅଛି କଣ କହୁଛନ୍ତି ତ।
ହୁଁ ହୁଁ ଲଘୁଚାପ ଦେଖୁଥିଲା ସାତ ଆଠ ଯାକେ ରହିବ ଦଶ ଜାକେ ବି ବର୍ଷା ହବ ଏମ
ଆଉ ଆପଣଙ୍କ ଆଡେ ଭାରି ଭଲ ଜାଗା କଣ ବୁଲିବା ପାଇଁ?
ବୁଲିଆକୁ ମୁଁ ତ ଏବେ ଅଛି ଗୋଟେ ଭାଇର ମାସିକିଆ ବସିଥିଲି।
ସରି, ସରି ଭାଇ କୋଉଠି?
ମୁଁ ଏବେ ହୁଗୁଡାରେ ଅଛି ଗୋଟେ ମ୍ୟାରେଜ ମ୍ୟାରେଜ୍
ଆଚ୍ଛା ଆଚ୍ଛା ହଉ ହଉ। ହଁ, ହଁ, ହଁ ନାଇଁ ଏମିତିରେ ଆପଣଙ୍କ ନେଟିଭରେ କଣ ଭଲ ଦର୍ଶନୀୟ ଜାଗା?
ହଁ ମୋର ତ ଏବେ ନୟାଗଡରେ ମୁଁ ରହୁଛି।
ହଁ ନୟାଗଡ଼ରେ ବି ଭଲ ଜାଗା ଅଛି।
ହଁ ଆମର ଛତେ ଗୋଟେ ରାମ ମନ୍ଦିର ଗୋଟେ ଅଛି ଦର୍ଶନୀୟ ସ୍ଥାନ ପାହାଡ ଉପରେ।
ଆଜ୍ଞା ଆଜ୍ଞା, ହଁ ରାମ ମନ୍ଦିର ଦେଖିଛି ଆଉ ଲଡୁବାବା ଦେଖିଛି ଆଉ କିଛି ଦେଖିନି। ହୁଁ
ଦେଖିଚି ହେଟୁ ବୁଲିଛେ କିମ୍ବା ପାର୍କିଂ ଫାର୍କିଂ ସୁବିଧା ସବୁ ଅଛି, ବୁଲିବା ପାଇଁ ଭଲ ଟିକେ ଭଲ ପ୍ଲେସ୍ ଉପରକୁ ମାନେ ଗଲେବି ଫଟୋ ଫଟ ଉଠେଇବାକୁ
ଭଲ ଜାଗା ନାଇଁ, ଆମର କପିଳାସ ଭାଇ ଆସିଛ ଢେଙ୍କାନାଳ କେବେ ଆସିଛ ଏଠି କପିଳାସ?
ଯାଇଛି ମୁଁ ତ ସବୁ ବର୍ଷ ଯାଏ। ପାଣି ନେଇକି ଫାଷ୍ଟ ପାଳି ପାଣି ନେଇ
ଆଜ୍ଞା, ଆଚ୍ଛା, ଆଉ କଣ ବୁୁଲିଛ ଢେଙ୍କାନାଳ ସବୁ? ତଶଯ୍ୟା ତପୋବନ
ନାଁ ଶୁଣିଛି କିନ୍ତୁ ଯାଇନି। କେବଳ ପିଲା ଥାଆନ୍ତି
ୱାଟର ପାର୍କ ଯୋଉ ନୂଆଟା ଖୋଲିଛି ଆସିଲଣି ବୁଲି?
ମାନେ ଦେଖିଆ ଏଥର ଗଲେ ଦେଖିବା କଣ ହଉଛି ଯ
ବର୍ଷା ତ ହେଇଗଲାଣି ଆଉ, ହୁଁ ଖରାରେ ଆସିଥିଲେ ଭଲ।
ହଁ
ବର୍ଷା ହେଲାଣି ଆଉ କଣ ଏବେ ସିଜନ୍ ନାହିଁ ତଥାପି ବି ଚଳିବ। ଏମିତି ଆଉ କଣ ସବୁବେଳେ ବର୍ଷା ହଉଛି କି ସପ୍ତାହ ଯାଏ ଟିକେ ଆଗକୁ ଖୋଲିଛି ଆଉ।
ଲଘୁଛାପ ଅଛି ତ ସେଇ କାରଣ ହଉ
ହଁ ହଁ ସେଇଥିପାଇଁ, ନହେଲେ ନାହିଁ ହେଇନଥାନ୍ତା ଯେମିତି କମିଯିବ ବର୍ଷା ପୁଣି ଖରା ହବ। ସତ ଯେ ଟିକେ ଆଗକୁ ହେଇଛି ଧୀର ପା ପାଟଣ ବୋଲି ଗୋଟେ ଜାଗାଟେ ସେଇଠି ହେଇଛି।
ହୁଁ ସେଥି ବର୍ଷା ପାଇଁ ସମସ୍ତେ ଲୋକ ପ୍ରାୟ ମାନେ ଦୋକାନ ଯୋଉ ଉଠା ବ୍ୟବସାୟୀ ମାନେ ମୋ କଥା ଏଇଠି କହୁଛି ମୁଁ ଏଇଠି ମୋମୋ ଦୋକାନ ଦେଇଛି। ହଇରାଣ ହେଲିଣି ତିିନ୍ ଚାରି ଦିନ୍ ହେଲା ଦୋକାନ ଖୋଲି ପାରୁନି।
ଓହୋ ଭାଇ କଣ କରିବା ଆଉ ଅସୁବିଧା? ଏଇ ବର୍ଷା ତ ହେଲେ ଏମିତି ତ ପୁରା ଦିନ ହଁ ଟିକେନୁ ଛାଡିଯାଆନ୍ତା ହେଲେ?
ଛାଡୁନି ତ ବର୍ଷା ଲାଗି ରହିଛି, ମାନେ ବିନା ଆଗ ପୁରା କାଲି ଏମିତି ଭାଇର ବାହାଘରରେ ଥିଲି କାଲି ଭାଇ ବାହାଘର ହେଲା। ଏଇଟା ଅଛି ବସ୍ତା ନ ଅଛି
ଓ, ହଁ, ହଁ ଆପଣ ଆପଣ ମ୍ୟାରିଡ଼୍ ନା ଅନ୍ ମ୍ୟାରିଡ଼୍?
ମୁଁ ନାଇଁ
ନା ମୁଁ ମ୍ୟାରେଡ଼। ମୋର ପୁଅ ଟେ ଚାରି ବର୍ଷର ପୁଅଟେ। ହଁ ଏଇ ବାହୁଡାକୁ ତାକୁ ଚାରିି ଚାଲିବ ଆଉ। ଚବିଶ ତାରିଖ ଏଇ ବାହୁଡ଼ାକୁ।
ଅଫିସ ଅଛନ୍ତି ନା ଘରେ?
ହଁ ନାଇଁ ନାଇଁ ଆଜ୍ଞା ଅଫିସ ରେ ଭାଇ ଅଛି ମର ନଟା ମୁଁ ଭାଇ ଡାଟା ଏଣ୍ଟ୍ରି କମ୍ପୁଟର ଅପରେଟର ଏନ ଏଚ ଆଇ ରେ ଅଛି।
ହଁ
ନା ସେ ଆଜ୍ଞା ଆଉ ଘର ପାଖରେ ପାଖ ଟା ଟିକେ ଅଛି ଅଛି ଟିକେ କାମ ଚାଲିଛି ଆଉ ବସ ଆଉ। ସବୁବେଳେ କାମ ନାହିଁ ଅଳ୍ପ ଆଉ। ନାଇଁ ନାଇଁ ଢୋଙ୍କାନାଳ ରେ ପୁରା ଘର ପାଖରେ ମୋର। ମୋରି ଘର ପାଖରେ ହିଁ ଅଫିସ ଟା ଧର।
କଣ କଲି ଠିକ ଅଛନ୍ତି ସେ।
ହଁ ତା ସହିତ ବିଜନେସ ବି ଚାଲିଚି। ଏଡା ଯୋଉ ଆଇ ଟି ସି ପ୍ରାଇମ ପାରଲେ ଏଇରା ଉପରେ ଡିସଟିବୁଟର ନେଇଚୁ ଆଉ। ମୁଁ କହିଲି ଚାଷ ତ ବେପାର ବି ଚାଲିଛି ଆଇ ଟି ସି ପ୍ରାଇମ ପାରଲେ ଡିଷ୍ଟ୍ରିବ୍ୟୁଟର ନେଇକି କାମ କରଚୁ ଢେଙ୍କାନାଳ ରେ।
ଆଜ୍ଞା। ଏବେ ଦେଖୁଥିଲୁ ସେ ପର୍ସ ପରିବା ପାଇଁ ଦେଖିବା କଣ ହଉଚି। ହଁ ସନ୍ଧ୍ୟାବେଳେ ଦୋକାନ ଖୋଲିବ ସନ୍ଧ୍ୟାବେଳେ ଯାଇକି ଯଦି ବର୍ଷା କମିଲା ଖୋଲିବ ନା କି।
ନା ମୁଁ ତ ଖୋଲି ପାରିବିନି ଅଛି ପା
ହଉ ହଉ ହଉ।
ହବ ବାହାଘର ପ୍ରୋଗ୍ରାମ ରେ ଟିକେ ହବ ସେମିତି ଆଉ କଣ। ଲୋକ ଏକାଠି ହେଲେ ହବ
ଆଜି ଭାଇଙ୍କ ବାଘର ବଡ ଭାଇଙ୍କର ଆପଣ?
କାଲି ସରିଲା କାଲି ମ୍ୟାରେଡ଼ ସରିଲା ଆଜି
କାଲି ସରିଲା ଆଜି ରିସେ ରିସେପସନ ଆଜି ଏ କାଲି ଥିବ ରିସେପ୍ସନ ରବାର ଥିବ ରିସେପସନ
ଆଉ କୁଆଡେ?
ଥିଲୁ ଏବେ ଏଇ ଦି ମାସ ତଳେ ଯାଇଥିଲୁ ଆମର ତିନି ଜଣ ଗ୍ରୁପ ଅଛୁ ଆମେ ଆମ ମାନ ଆମ ସାଙ୍ଗ ଯିଏ ତିନି ଜଣ ଗ୍ରୁପ ବାଇକ୍ ନେଇକି ଯାଇଥିଲୁ କୋରାପୁଟ ଯାଇଥିଲୁ ତିନିଟା ବାଇକ ନେଇକି ଯାଇଥିଲୁ କୋରାପୁଟ ଆଜ୍ଞା ଭାଇ।
କୋରାପୁଟରେ କଣ କଣ ବୁଲିଲେ କଣ? ହୁଁ
କୋରାପୁଟରୁ ଗଲୁ ଆମେ ଏଇଠୁ ଢେଙ୍କାନାଳରୁୁ ବାହାରିଲୁ ତିନିଟା ବେଳକୁ ଡାଇରେକ୍ଟ ଗଲୁ କୋରା ଏପଟୁ ସେ ସିମିଳିଗୁଡା ବହ୍ମପୁର ଦେଇକି ଗଲୁ। ଆଉ ବରହ୍ମପୁଡୁ ଆନ୍ଧ୍ରା ଦେଇକି ଗଲୁ ଡାଇରେକ୍ଟ ଶିମିଳି ଗୁଡାରେରେ ପହଞ୍ଚିଲୁ ସେଠି ଯାଇ କି ରୁମରେ ରହିଲୁ ଗୋଟେ ରୁମ ନେଇକି ସେ ସିମିଳିଗୁଡାରେ ଷ୍ଟେ କଲୁ। ଧରିକି ସଖାଳୁ ବାହାରିଲୁ କଣ୍ଟାବାହୁଶୁଣୀ କଣ୍ଟା ବାହୁ ଶୁଣି ହନୁମାନ ବାଟିକା ସେ ପାଖାପାଖି ଏରିଆ ଯେତିକ ବୁଲିଲୁ। ଆ ନାଚୁରାଲ ପ୍ଲେସ୍ ଯେତିକ ହେଇଠି ବୁଲଲୁ ତାପରେ ଗଲୁ ବାଲ ଦାକେଭ ଗଲୁ ବାଲଦାକେଭ ରେ ଉପରେ ଫଟୋ ଫୋଟ ଉଠେଇଲୁ ତାପରେ ଆସିଲୁ ଫେରି। ପୁଣି ଖାଇବା ପିଇବା କରିକି ହେଠୁ ଚାଲଲୁଟିକେ ପ୍ରୋଗ୍ରାମ କରିକି ଟିକେ ସନ୍ଧ୍ୟାବେଳେ ରେଷ୍ଟ ନେଇକି। ସଖାଳୁ ପୁଣି ବାହାରିଲୁ ଏଠିକି ଆମର ଡୁଡୁମା ଡୁଡୁମା ରାଣୀ ଡୁଡୁମା। ଏଠିକି ବାହାରିଲୁ। ଡୁଡୁମାରୁ ଯାଇକି ଗଲୁ ଆମର ରୁହନ୍ତୁ ଜାଗାଟା ନା ମନେ ପଡୁ ହଁ ପୁନ୍ସିଲ ୱାଟରଫଲ ପୁନ୍ସିଲ ଯୋଉ। ଖସଡା ହେଇକି ଅଛି ଗୋଟେ ପଥର ଖସୁଚି ପାଣିଟା ହେଇଥିରେ ଖସୁଚି ପୁରା ପଥରଟା ହିଁ ଖସଡାଟା। ମାନେ ପୁରା ଆପଣ ସ୍ଲାଇଡ୍ ୱାଟର ସ୍ଲାଇଡ କଲା ଭଳିଆ କରିପାରିବେ ହେଥିରେ ବି ପୁରା ନା ଚୁରାଲି ୱାଟର ସ୍ଲାଇଡ଼ ଟା। ହେଇଠେ ବି ବଢିଆ ଲାଗିଲା ତା ପରେ ଏମତି।
ତିଆରି ହେଇଚି ହେଟା।
ହଁ ପୁରା ହେଟା ପଥରଟା ହିଁ ସେମତିଆ ପାଣି ତା ଦେହରେ ଝରୁଛି ଆଉ ସେ ପୁରା ସମାନ ହେଇଯାଇଛି ଚିକଣ ହେଇଯାଇଛି। ପାଣି ଯାଇ ଯାଇ ଯାଇ ଯାଇକି ଆଉ ଏଁ ଖସୁଚନ୍ତି ଲୋ କୋ ପୁରା ଏ ମୁଣ୍ଡରୁ ଏମୁଣ୍ଡ ଯାଇକି ଖସୁଛନ୍ତି ପଥରରେ ପୁରା। ଏମବି ହେ ଜାଗାଟା ବି ବଢିଆ ଲାଗୁଚି ନାଚୁରାଲ ଜାଗା। କୋରାପୁଟଟା ମାନେ ଭଲ ହିଲଷ୍ଟେସନ ଜାଗାଗୁଡା ନା। ତ ହେଠି ବୁଲିଲୁ ଏମତି ରେଷ୍ଟ ନେଲୁ ପୁଣି ନେଷ୍ଟେ ଗଲୁ ଦେଓମାଳି। ଆମେ କ୍ୟାମ୍ପ ନେଇକି ଯାଇଥିଲୁ କ୍ୟାମ୍ପରେ ପକେଇକି ଯାଇକି ଉପରେ ଷ୍ଟେ କଲୁ। ଦେଓମାଳି ଯାହା ପ୍ରୋଗ୍ରାମ କରିବା କଥା କଲୁ।
ପ୍ରେସ ଗୋଟେ ଅଁ
କିଆ ଭାଇ ହଁ ଆମର ସବୁଠୁ ହଏଷ୍ଟ ପିକ ଆଉ ଓଡିଶାର ଆଉ। ହୁଁ ସେଇଠି ଭଲ ମଜା ବି ହେଲା ରାତିରେ ବାହାର ଛୁଆ ବି ଥିଲେ ହେଇଠି ମସ୍ତି ମଜାକ କଲୁ ରାତିରେ। ସକାଳୁ ପୁଣି ତଳମାଳି ଗଲୁ ତଳମାଳିରୁୁ ଫେରିଲୁ ଢେଙ୍କାନାଳ ଆଉ।
ହଁ ହଁ।
ଟର୍ନ କଲୁ ରାତି ନଅଟା ସାଢେଦଶଟା ପାଖାପାଖି ଆସିିକି ଘରେ ପହଞ୍ଚିଲୁ ଆଉ। ଏବେ ଯିବୁ ଏଇମାସ ଏଇ ମନ୍ଥ ଏଣ୍ଡେରେ ଯିବୁ ଜୁଲାଇ ଏଣ୍ଡ ରେ ଯିବୁ ସମ୍ବଲ ପୁର ସମ୍ବଲପୁର ସେ ଗୋଟେ ସାଇଡ ନୃସିଂହନାଥ ଗୁପ୍ତେଶ୍ୱର ଏମତି ସବୁ ପ୍ଲାନିଙ୍ଗ କରୁଛୁ ସେଇପଟ ସାଇଡ ବୁଲିବୁ ବୋଲି ଆଉ।
ଆମର ବି ଅଛି ପ୍ରୋଗ୍ରାମ ଅଛି ସେପଟ ଢେଙ୍କାନାଳର ଆମର ତାର ତାରିଣୀ କୁ। ତାରା ତାରିଣୀ ଯିବାର ଅଛି ଯୋଉ ତାରା ତାରିଣୀ କହୁଛି ଆମର।
ତାରେଣି?
ତାରେଣୀ ମନ୍ଦିର ଅଛି ଘଟଗାଁ।
ହଁ ହଁ ଘଟଗାଁ କେନ୍ଦୁଝର।
ହୁଁ କେଉଁଝର ଯିବାର ଅଛି।
ଥିଲୁ ଆମେ ରହିଲୁ ପୁରା ଯାଇକି ହେଠି କ୍ୟାମ୍ପ ପକେଇକି ପୁରା ରହିଲୁ କେଉଁଝରରେ। ଆ ତେ ପାଞ୍ଚଦିନ ଖଣ୍ଡେ ପୁରା ଗୋଟେ ଜାଗାରେ ରହିଲୁ। ଏଇ ଯୋଉ ଘଟଗାଁ ପାଖେରେ ହେଇକି ଆମ ଜାଗାଟା କଣ ମୋର ନାଁ ଟା ମନେପଡୁନି ଝରଣା ଟା ଗୋଟେ ଟାୱାର। ଅଛି ଏଠି ଟାୱାରଟେ ସହେଇ ଜାଗାଟା କଣ ଗୋଟେ। ମନେ ତ ପଡୁନି ଗୋଟେ ହେଲେ ଜିଭ ଆଗୁକୁ ଅଛି ମନେ। ସେଠି ଗୋଟେ ଭଲ ଜାଗାଟା ଅଛି ସେଇଠି ଯାଇକି ପୁରା ରହୁ ଜଙ୍ଗଲ ମଝିରେ ପୁରା ଆମର ଗୋଟେ କେ ଯୋଉଆଡେ ଯାଉ ସେ କ୍ୟାମ୍ପ ଟାକୁ ନେଇକି ଯାଉ।
ବାସ୍ ରହିଲୁ।
ହଁ ହଁ ଆମେ ତିନି ଜଣ ତ ଆମଠୁ ଅଧିକ ତାଠୁ ଅଧିକା ତ ନାହିଁ ଆଉ। ଆଉ ଖାଇବା ପାଇଁ ହେମିତି ରୋଷେଇ କରିବା କିଛି ଆବ ବୋଲି ତିନି ଜଣ ତାଠୁ ଅଧିକା ତ କେହି ନାହିଁ। ତିନି ଜଣଙ୍କ ପାଇଁ ଟେଣ୍ଟ ଟା ବହୁତ ବଡ ଆଉ ଖାଇବା ପି ଏମିତି ପୁଅ ପିଲା। ହଁ ହଁ ବାଇକ୍ ହଉ କାର ହଉ ଯୋଉଟା ସୁଟେବୁଲ ଆମକୁ ଭଲ ଲାଗିଲା ତିନି ଜଣଙ୍କର ତିନିଟାକୁ ବି ଅ ଛି ସବୁ ବି ଅଛି ଆଉ ଯୋଉଟା ସବୁ ଭଲ ଲାଗିଲା ଆମକୁ ଯାଉ କିନ୍ତୁ ପ୍ରାୟତଃ ବାଇକ ନେଇକି ଯାଉ କାର ଏତେ ନିଉନା କାହିଁକି ନା କାରରେ ମଜା ନାହିଁ ସେଇଥିପାଇଁ ଯାଉା ବାଇ ନେଇକି ଯାଉ ଆମକୁ ଭଲ ଲାଗେ ତିନି ଜଣଙ୍କୁ। ଆଉ ଖାଇବା ପିଇବା ଏମିତି ନାଇଁ ନାଇଁ ଭାଇ ମୋ ସାଙ୍ଗ ଛୁଆ ବେଳର ସାଙ୍ଗ ଦି ଜଣ ଯାକ ମୋ ସ୍କୁଲ ମେଣ୍ଟସ୍। ସାଙ୍ଗ ଦିଜଣ ଆଜ୍ଞା ଏତି ଖାଇବା ପାଇଁ ଆଉ ପୁଅ ପିଲା କଣ ହେମିତି ରୋଷେଇ ଇଚ୍ଛା ହେଲେ କରିବୁ ନହେ
ହଁ
ପ୍ରାୟ ଏତେ ଯାଅ ବୁଲି ମୁଁଦେଖିକି ଭଲ ଲାଗେ ଆଗ ଆଗ ପାଖ ପାାଖ ଜାଗା
ହୁଁ
ତାପରେ ବେଶୀ ଦୂର ଦୂର ଟିକେ ଷ୍ଟାର୍ଟ କରୁଛୁ ଆଉ ଯିବା ଆଉ। ସେ ବି ଚାକିରି କରୁ ଦି ଜଣ ଯାକ ସେମାନେ ଜଣ ବିଜନେସ କରୁଚି ମୋର ଏଇନେ କୁ ଚାକିରି ଛୋଟ ଇଏ। ଆଉ ସେ ଆଉ ଜଣେ ଟାଟାରେ ଅଛି ଆଉ ଆମର ଏଇ ଭୂଷଣ ଟାଟା ରେ ଆଉ।
ସବୁ ଅଲଗା ଅଲଗା ଇଏ ରେ ଅଛ।
ହଁ ସାଙ୍ଗ ଥିଲୁ ତିନି ଜଣ ଯାକ ସାଙ୍ଗ।
ହୁଁ
ସେ ଯାଉଛୁ ଭାରି ମିଶିକି ଆମର ଆଉ ଆମେ ଆଉ କାହା ସହିତ ବି ମିଶାମିଶି ନାହିଁ ଗ୍ରୁପ୍ ଆମର ସେତିକି। ତି ଜଣ ସର୍କଲ୍ ଆମର ଏତିକି ଯେତେ ଅଧିକା ଲୋକ ସେତେ ଅଧିକା ଟେନ୍ସନ୍ ହୋଇ। ଯିଏ ପୁରା ଲୟାଲ ହଁ ଯିଅ ଯିଏ ପୁରା ଲୟାଲ ତାକୁ ହି ଜୀବନ ଯାକ ରଖିବ ସାଙ୍ଗ ହେଇକି ସଇଲା। ଯିଏ ସାଙ୍ଗ ଭଳିଆ ଥିବ ଆଉ ସମସ୍ତଙ୍କ ସାଙ୍ଗ କଲେ ସେତିକି ହିଁ ହଇରାଣ ହିଁ ଫସିବ ଭାଇ। ଯୋଉମାନଙ୍କର କିଛି ଇଏ ନାହିଁ। କଣ କରିବା ଆଉ। ଆଜ୍ଞା ଭାଇ ଆଜ୍ଞା। ରଖୁଛି ଭାଇ ଆଜ୍ଞା ଆଜ୍ଞା ଭାଇ ଆଜ୍ଞା ସିଓର ଆଜ୍ଞା।